ହ୍ୟାଲୋ। ହ୍ୟାଲୋ।
ଆଜ୍ଞା ମ୍ୟାଡାମ କଣ କରୁଛନ୍ତି?
ହଁ ମ୍ୟାଡାମ କିଏ କହୁଥିଲେ?
ଆପଣ କଣ କରୁଛନ୍ତି?
ଏଇଟି ବସଥିଲି ମ୍ୟାଡମ।
ଆଚ୍ଛା ସବୁ ସରିଲାଣି।
ଆଜ୍ଞା।
ଖିଆ ପିଆ ସରିଲାଣି।
ହଁ ସରଲାଣି।
ଆଜି କଣ ରୋଷେଇ କର ଥିଲେ?
ଆଜି ରୋଷେଇ ହେଥିଲା ଭାତ, ଡାଲି ଆଳୁ ପୋଟଳ ଭଜା ହେଇଥିଲା ପାମ୍ପଡ ହେଇଥିଲା। ଏମିତି ସବୁ ଆଉ।
ହଉ ଆଉ ଆପଣଙ୍କ ଘର ସବୁ କିଏ ଅଛନ୍ତି?
ହୁଁ ଘରେ ସେମିତି ସମସ୍ତେ ଭଲ ଅଛନ୍ତି ଆଉ।
ଆପଣଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି।
ହଉ।
ଆଜ୍ଞା।
ଆଉ କଣ ଖବର ସବୁ କୁହନ୍ତୁ ବର୍ଷା ହଉଛ।
ହଁ ବର୍ଷା ହଉଥିଲା ଜୋରେ ଟୋଟାଲି ଘରୁ ବାହାରି ହଉନଥିଲା। ତାପରେ ଏବେ ଟିକେ ଛାଡିଛି ଟିକେ ପାଗ ଭଲ ଦେଇଛି ଆଉ।
ଆପଣ କଣ ସାଡ ବର୍ଷା ହଉଛି ଏବେ?
ହଁ ବର୍ଷା ହଉଥିଲା କିନ୍ତୁ ଛଡିଗଲାଣି। ଥଣ୍ଡା ପାଗରେ ପକୁଡି ଫକୁଡି ବନେଇ ଥାଆନ୍ତ।
ପକୁଡ଼ି
ଚଲେଇ ଥାନ୍ତୁ ଆମ ପାଇଁ ଟିକେ ପଠାନ୍ତୁ।
ହଉ ଆସନ୍ତୁ କେବେ ଆମ ଗାଁ ଆଡେ ବୁଲିବାକୁ ପକୁଡି ବନେଇଦବା ଖାଇବେ ଆଉ
ହ ହାଲୋ ଆଜି ସବୁ କଣ କଲେ ଦିନରେ ଦିନ ସାରା ଦିନଟି କେମିତି କଟିଲା।
ଦିନ ତ ହଁ ସେମିତି ଠାକୁରଙ୍କ ଦୟାରେ ସେମିତି ଭଲରେ କଟୁଛି।
ହ
ଏମିତି ବି ଚାଲିଛି ଆଉ
ହୋ ହ ହୋ ବା ଝିଅ ଭଲ ଅଛନ୍ତି?
ଝି କଣ କହିଲେ?
ଆପଣଙ୍କ ପୁଅ ଝିଅ ଭଲ ଅଛନ୍ତି?
ହଁ ମ୍ୟାଡାମ ମୋର ଗୋଟେ ପୁଅ ସେ ପଢୁଛି ଏବେ ଆଉ
ହେଲା।
ଆଜ୍ଞା।
ମୁଁ କହିଲି ଛୋଟ ପୁଅଟେ।
ହଁ ହଁ ମ୍ୟାଡାମ ଛୋଟ ପୁଅ ଟେ ପଢୁଛି ଏବେ ଥ୍ରୀ କ୍ଲାସରେ ପଢୁଛି।
ତମ ଦେହ ପା ଭଲ ଅଛି?
ହଁ ଭଲ ଅଛି।
ଆଜି କଣ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବିଷୟରେ କହିବି ଟିକେ ଶୁଣିଲେ ଆଉ।
ହଉ କହୁନାହାନ୍ତି ମ୍ୟାଡାାମ।
ର ଜନ୍ମ ହେଇଥିଲା ନଅ ଅକ୍ଟୋବର ଅଠରଶହ ସତସ୍ତରିୀ ମସିହା। ପୁରୀ ଜିଲ୍ଲାରେ ଗୋଟେ ସୁୁଆଂଗ ବୋଲି ଗୋଟେ ଗ୍ରା ଗ୍ରାମ ଅଛି। ସେଠି ତାଙ୍କ ଜନ୍ମ। ପିତାଙ୍କ ନାଁଥିଲା ତାଙ୍କର ଦୈତାରୀ ଦାସ ଆଉ ମାତାଙ୍କ ନାମ ଥିଲା ସ୍ଵର୍ଣମୟୀ ଦେବୀ। ତାଙ୍କୁ ଉତ୍କଳ ଆ ତାଙ୍କୁ ଉତ୍କଳମଣି ଦରିଦ୍ର ନାରାୟଣଙ୍କ ସେବକ ଓଡିଶାର ଜାତୀୟ ଜନକୌମ୍ପାରୀ
ଆଜ୍ଞା ମ୍ୟାଡ଼ାମ୍।
ହଁ ହୁଁ ହୁଁ ହଁ ହଁ
ଆପଣଙ୍କ କଥା ଟା କ୍ଲିୟର ଶୁଣା ଯାଉନି।
ଆଜ୍ଞା ମ୍ୟାଡାମ ମୁଁ କହିଲି ପୁରୀ ଜିଲ୍ଲାରେ ଗୋଟେ ସ୍କୁଲ ଥିଲା ସେ ସେଠି ପାଠ ପଢିଥିଲେ। ତାପରେ ରେଭେନ୍ସା କଲେଜରେ ପାଠ ପଢିଲେ। ତାପରେ କଲିକତା ବିଶ୍ୱବିଦ୍ୟାଳୟରୁ ବି ଏ ଏମ ଏ ଏଲ ଏଲ ବି ସେ ପାଠ ପଢିକି ବଡ ଚାକି କିରି ମିଳୁଥିଲେ ବି ସେ ସେ ତାକୁ ଛାଡି ଦେଇ କହିଲେ କି ମୁଁ ଚାକିରି କର ଆପଣ ଓଡିଶାଲା ଆପଣ କ ତ ସେ ଏଠି ପଢିକି ଆସିକି ଗାଁରେ ପିଲାମାନଙ୍କୁ ପାଠ ପଢେଇଲେ। ଆଉ ସେ କଣ କଲେ ନା ସତ୍ୟବାଦୀ ବନବିଦ୍ୟାଳୟ ଗୋଟେ ଖୋଲିଲେ। ଉଣେଇଶ ନଅ ମସିହାରେ ସାକ୍ଷୀ ଗୋପାଳରେ ଗଛ ମୂଳରେ ଗୋଟେ ସ୍କୁଲ ଖୋଲିଛି ମୁକ୍ତ ଆକାଶ ତଳେ ତାଙ୍କ ସହିତ ଥିଲେ ଆଚାର୍ଯ୍ୟ ହରିହର ଦାସ ପଣ୍ଡିତ ନୀଳକଣ୍ଠ ଦାସ ଆଉ ଗୋଦାବରୀଷ ମିଶ୍ର ଏଇ ଏଇ ପାଞ୍ଚ ଜଣଙ୍କୁ ପଞ୍ଚ ସଖା ବୋଲି କୁହାଯାଉଥିଲା। ପଞ୍ଚ ସଖା ମିଶି ପାଠ ପଢାଇଲେ। ଶ୍ରମ ଦେଶ ପ୍ରେମ ମାତୃଭାଷ ର ଗର୍ବ। ଏଠି ଶିଖିବାକୁ ମିଳେ। ସେ ସମାଜ ସମ୍ବାଦ ପତ୍ର ଆପଣ ଜାଣିଥିବେ ଖବର କାଗଜ ଯୋଉ। ଉଣେଇଶହ ଉଣେଇଶି ରେ ସେ ଲୋ ଲୋକଙ୍କ କଥା ଲୋକଙ୍କ ପାଖରେ ପହଞ୍ଚେଇଲେ। ନୀତିରେ ସମ୍ବାଦ ପତ୍ର। ତ ବନ୍ୟା ଦୁର୍ଭିକ୍ଷ ଗରିବ ର ଦୁଃଖ ଛାପି ସରକାର ଙ୍କୁ ହଲାଇ ଦେଲେ ଯୋଉ ବନ୍ୟା ହଉଥିଲା ଦୁର୍ଭିକ୍ଷ ଅ ପଡୁଥିଲା, ଏଗୁଡା କେ ଜାଣି ପାରୁ ନଥିଲେ। ତ ସେ ସେଇଗୁଡାକୁ ଖବ ଖବରକାଗଜ ଆଉ ସମ୍ବାଦ ପତ୍ରରେ ପ ମାନେ ଛପେଇକି ସରକାରଙ୍କୁ ପୁରା ଡରେଇ ଦେଲେ। ଆଜି ବି ସମାଜ ଓଡିଶାର ମୁଖ୍ୟ ଖବର କାଗଜ ରୂପେ ଜାଣିଥିବେ ଆପଣ। ଆଉ ତାପରେ ସେ ଉଠ ସକଳ ସମ୍ମିଳନୀ ଓ ସ୍ଵତନ୍ତ୍ର ଓଡିଶା ଆନ୍ଦୋଳନରେ ବି ଯୋଗ ଦେଲେ। ଉଣେଇଶହ ତିନି ରୁ ଅଲଗା ଓଡିଶା ପ୍ରଦେଶ ପାଇଁ ସେ ଲଢିଲେ ଭାଷା ଭିତ୍ତିରେ ପ୍ରଦେଶ ଗଢ଼ ବୋଲି ସେ ଦାବି କଲେ। ତାଙ୍କ ଦେହାନ୍ତ ପରେ ଏକ ଅପ୍ରେଲ ଉଣେଇଶହ ଛତିଶ ରେ ସ୍ଵତନ୍ତ୍ର ଓଡିଶା ଗଠନ ହେଲା। ସେ ଚାହୁଁଥିଲେ ଗୋଟେ ସ୍ଵତନ୍ତ୍ର ଓଡିଶା ଗଠନ ହଉ, ସେ ବଞ୍ଚିଥିବା ଅବସ୍ଥାରେ ହେଇପାରିଲାନି। କିନ୍ତୁ ସେ ଯେତେବେଳେ ମରିଗଲା ପରେ ତାଙ୍କର ସ୍ଵତନ୍ତ୍ର ଓଡିଶା ଗଠନ ହେଲା। ବି ପଦ ବେଳକୁ ସେ ସେବା ମଧ୍ୟ ବହୁତ କରନ୍ତି। ଉଣେଇଶି ଅ ପୁରୀ ବନ୍ୟା ଉଣେଇଶହ କୋଡିଏରେ। ସେ ନଅଙ୍କ ଦୁର୍ଭିକ୍ଷ ବି ପଡିଥିଲା ଉଣେଇଶହ ସତେଇଶିରେ ବନ୍ୟା, ସବୁବେଳେ ସେ ନିଜ କାନ୍ଧରେ ଚାଉଳ ପିଠିରେ ରୋଗୀ ବୋହି ଗାଁ ଗାଁ ବୁଲିଲେ କହୁଥିଲେ ସେବା ମୋର ଧର୍ମ। ସମାଜ ସେବି ମଧ୍ଯ ସେ ଥିଲେ। ସ୍ଵାଧୀନତା ସମ୍ମିଳନୀରେ ମଧ୍ୟ ସେ ଯୋଗ ଦେଇଥିଲେ। ଉଣେଇଶହ ଏକୋଇଶ ରେ ସେ ଗାନ୍ଧିଜୀଙ୍କ ସହ କିଛିିବି ଅସହଯୋଗ ଆନ୍ଦୋଳନରେ ଯୋଗଦେଲେ। ଜେଲ ଗଲେ। ଉଣେଇଶହ ବାଇଶରେ ଓଡିଶା ପ୍ର ପ୍ରଦେଶ କଂଗ୍ରେସର ସଭାପତି ମଧ୍ୟ ହେଲେ ସିଏ। ଦରିଦ୍ର ନାରାୟଣ ଶବ୍ଦ ସେ ପ୍ରଥମେ ବ୍ୟବହାର କଲେ। କବି ଗୋପବନ୍ଧୁ ଦାସ। କଣ କଲେ ନା। ଜେଲ ରେ ବସି ବନ୍ଦିର ଆତ୍ମ କଥା କାରା କବିତା ଧର୍ମ ପଦ ଏଇ ସବୁ ଲେଖିଲେ, ସେ କବି ମଧ୍ୟ ଗୋଟେ ଥିଲେ। ସେ ପ୍ର ତାଙ୍କର ସବୁଠୁ ଲୋକପ୍ରିୟ ପଦ ହଉଛି ହଉଛି କି ନିଶୁ ମୋ ଦେହ ହ ଏ ଦେଶ ମାଟିରେ। ଦେଶର ହଜି ଯାଆନ୍ତୁ ଦେଶର ତୀର୍ଥ ଯାଆନ୍ତୁ। ତାଙ୍କର ଏଇ କବିତା ଟି, ଓଡିଆ ଜାତିର କାନ୍ଦଣା ଗର୍ବ ଆଶା ସବୁ ଜୀବନ୍ତ ଏସବୁ ଶେଷ ଜୀବନ ତାଙ୍କର ଦିନ ରାତି କାମ ଚିନ୍ତାରୁ କି କେମିତି ସେ ଦେହ ତ୍ୟାଗ କଲେ। ନା ଦିନ ରାତି କାମ କଲେ ଆଉ ଚିନ୍ତାରୁ ତାଙ୍କ ଦେହ ଦୁର୍ବଳ ହେଇଗଲା। ଓ ସତରଶହ ସରି ସତର ଜୁନ ଉଣେଇଶଶହ ଅଠେଇଶରେ କେବଳ ଏକାବନ ବର୍ଷ ବୟସରେ ସେ ଅଲାର ମଠରେ ଦେହ ତ୍ୟାଗ କଲେ। ଶେଷ ଇଛା ତାଙ୍କର ଥିଲା କି, ମୋ ଶରୀର ହସ୍ପିଟାଲ କୁ ମୋ ପଇସା ସମାଜ କୁ ମୋ ଆତ୍ମା ଓଡିଶା କୁ, ସେ ଚାହୁଁଥିଲେ ମୋ ଯୋଉ ଶରୀର ଅଛି। ଶରୀରର ଅଙ୍ଗ ହସ୍ପିଟାଲରେ ଯାହାର ସେ ଦରକାର ଅଛି, ସେମାନଙ୍କୁ ଦିଆଯାଉ। ମୋ ପଇସା ଯୋଉ ଅଛି ସମାଜର ଲୋକମାନଙ୍କୁ ଦିଆଯାଉ। ଆଉ ମୋ ଆତ୍ମା ଓଡିଶାକୁ ଓଡିଶା ପାଇଁ। ତ ସେ କାହିଁକି ମ ହାନ ବା ସେ ତ୍ୟାଗ କଲେ। ବଡ ଚାକିରି ଛାଡି ଗାଁ ପିଲାଙ୍କ ଗୁରୁଜୀ ହେଲେ। ଶିକ୍ଷାର ନୂଆ ରାସ୍ତା କଣ ନା କାମ ସହ ଶିକ୍ଷା। ସେ ଖାଲି ଶିକ୍ଷା ନୁହେଁ ଲ ପିଲା ଶିଖିବେ ଆଉ କାମ ବି କରିବେ ଆଉ ପାଠ ବି ପଢିବେ। ଆଉ ମାନବିକ କଣ ନା, ଜାତି ଧର୍ମ ପଇସା ନ ଦେଖି ସେ ସମସ୍ତଙ୍କୁ ଓଡିଆ ଭାଇ ବୋଲି ଡାକନ୍ତି। ସେଥିପାଇଁ ତାକୁ ଉତ୍କଳ ମଣି ବା ଓଡି ଶା, ମାଙ୍କ ମୁକୁଟରେ ସବୁଠାରୁ ଝନମନ ରତ୍ନ। ତାଙ୍କୁ କୁହାଯାଏ। ଗୋପବନ୍ଧୁ ଦାଶ୍ କେବଳ ବ୍ୟ ସେ ଏକ ଯୁଗ ଥିଲେ ତାଙ୍କ ଜୀବନ କହୁଚି ଦେଶ ପ୍ରେମ ମାନେ କଥା ନୁହେଁ। କାମ। ସେଥିପାଇଁ ସେ ଆଜି ବି ଓଡିଶାର ପ୍ରତ୍ୟେକ ହୃଦୟ ପ୍ରତ୍ୟେକ ଲୋକଙ୍କ ହୃଦୟରେ ତାଙ୍କ ନା କାମ ଅଛି ଆଉ ସେ ବହୁତ୍ ବଡ କବି ମଧ୍ୟ ଥିଲେ ସମାଜସେବୀ ଥିଲେ ଆଉ ଗୋଟେ ଭଲ ମଣିଷ ଥିଲେ ସେ। ସେ ଚାହୁଁଥିଲେ କେମିତି ମୁଁ ଲୋକଙ୍କ ପାଇଁ କାମ କରିବି ଲୋକଙ୍କ ସେବା କରିବି ଲୋକଙ୍କ ସେବା କରିବା ହିଁ ମୋର ଧର୍ମ ସିଏ ଏଇଟାକୁ ଭାବି ଲୋକଙ୍କର ବହୁତ୍ ସେବା କରନ୍ତି ଆଉ ଲୋକଙ୍କୁ ବହୁତ୍ ଭଲ ପାଇବା ଦିଅନ୍ତି। ସେ ତାଙ୍କର ମାନେ ଯିଏ ନିଜ ପିଠିରେ ଚାଉଳ ରୋଗୀଙ୍କୁ ଲଦିକି ଆଉ କାନ୍ଧରେ ଚାଉଳ ଧରିକି ଗାଁ ଗାଁ ବୁଲନ୍ତି ସେ ଭାବ ଭାବନ୍ତୁ ସେ କେତେ ଭଲ ମହାନ ବ୍ୟକ୍ତି ଥିଲେ। ହୁଁ
ଆଜ୍ଞା ମ୍ୟାଡ଼ାମ୍।
ନାଇଁ ମ୍ୟାଡ଼ାମ ଆପଣ ବହୁତ ବଡ କଥା କହିଲେ ଗୋପବନ୍ଧୁଙ୍କ ବିଷୟରେ।
ଯାହାବି ହେଲେ ସେ କେତେ ତ୍ୟାଗ କରିକିରି ମାନେ ଆଗକୁ ଯାଇଛନ୍ତି ପାଠ ପଢିକିରି କେତେ ବଡ ମଣିଷ ହେଇଛନ୍ତି ସେ ଗୋପବନ୍ଧୁ ଆଉ କହିଥିବାରୁ ତାଙ୍କ ବିଷୟରେ ବହୁତ ବଡ କଥା ବହୁତ ବହୁତ ଧନ୍ୟବାଦ ମ୍ୟାଡାମ।
ମ୍ୟାଡାମ ଦେହ ତ୍ୟାଗ କଲା ପରେ ବି ଆମେ ତାଙ୍କୁ ମନେ ରଖିଛୁ। ଆମ ଆମ ଭିତରେ ସେ ବଞ୍ଚିଛନ୍ତି।
ଆଜ୍ଞା।
କଣ ଆଜି ଡିିନରରେ କଣ ଆଜି ରୋଷେଇ କରିବେ?
ଡ଼ିନେର ରେ?
ରା ରାତି ପାଇଁ କଣ ଖାଇବା ପିଇବା ସବୁ କରିବେ ଆଜି?
ଆଜି ରାତିକି ପରଟା ହବ, ମଟର ଆଳୁ ତରକାରୀ ହବ, ଆଉ ଉଁ। ହଁ ଏମିତି ରାତିରେ ତ ସେମିତି ଟିକେ ଯାହା ହେଲେ ହେଇଯିବ କିଛି ନାଇଁ ଦିନରେ ଟିକେ ବେଶୀ ରୋଷେଇ ଦରକାର ଆଉ।
ହଁ। ହଉ ତମେ ଟିକେ ହୁଁ ହାଲକାଫୁଲକା ଆଉ। ଅଳ୍ପ ଜିନିଷ ଖାଇବାଟା ହିଁ ଭଲ।
ହଁ ମ୍ୟାଡାମ ରାତିରେ ଅଳ୍ପ ଆଉ ତ ଆଜିକାଲି କିଏ ବେଶୀ ଖାଉଛନ୍ତି? ସେମିତି ଅଳ୍ପ କିଛି ଖାଇକିରି ମାନେ ରାତିରେ ଆଉ ଏତେ ଭୋକ ଲାଗୁନି ନା।
ପ୍ରାୟ ଲୋକ କିଛି ନ ଖାଇକି କେମିତି ଡ଼ାଏ ଟିଙ୍ଗ କେମିତି କରୁଛନ୍ତି ଆଉ।
ହଁ ମ୍ୟାଡାମ ସେମତି ଦେହ ବି ଭଲ ରହିବ ଅଳ୍ପ ଖାଇଲେ।
ହଁ।
ଆଜ୍ଞା ମ୍ୟାଡ଼ାମ୍।
କଲେ ବି ଭଲ ଦେହ ଅସୁସ୍ଥ ରହିବ। ମାନେ ଖାଦ୍ୟ ଖାଇବା ପିଇବା ସବୁ ଯଦି ବେଶ ଅଏଲି ଫୁଡ ଖାଇଲେ ଦେହ ଖରାପ ହବ।
ଆଜ୍ଞା ମ୍ୟାଡାମ୍।
ଶାଗ, ପନିପରିବା ଏମିତି ସବୁ ଖାଇଲେ ଭଲ।
ଆଜ୍ଞା ଆଜ୍ଞା।
ହଉ ମ୍ୟାଡାମ ମୁଁ ରଖୁଛି ମୁଁ ଫାଙ୍କା ହେଲେ କଲ୍ କରିବି ହେଲା।
ହଉ ମ୍ୟାଡ଼ାମ ବହୁତ ବହୁତ ଧନ୍ୟବାଦ ମ୍ୟାଡାମ।
ରଖୁଛି ମ୍ୟାଡାମ।
ହଉ ଆଉ।